ହାଲୋ।
ହାଲୋ।
କଣ କରୁଛ?
ଓହୋ ଖାଇସାରିଲଣି?
ନା ଖାଇ ସାରିକି ଆସିଲୁ ଶୋଇବା ପାଇଁ ଏଇଟା ମୁଁ ବସିକି ଆଉ ଝିଅ ଶୋଇ ପଇଲାାଣି, ବାଇନା ବସିଛନ୍ତି।
ଓହୋ ଆଉ ଭଲ ଅଛ?
ହଁ ହଁ। ଝିଅକୁ ଟିକେ ହେଇଯାଇଛି ଥଣ୍ଡା ଆଉ।
ଓହୋ, ଆଉ ତମ ଆଡେ ବର୍ଷା କେମିତି?
ଆଜି ଦିନଯାକ ହଉଛି ଛାଡୁନି ଜମା ଲାଇନ୍ ନାହିଁ ଆମର ଦିନରେ ଥିଲା ଯାଉ ସେ ଆଉଛି ଯାଉଛି ଆଉଛି, ଯାଇଛି ସନ୍ଧ୍ୟା ବେଳୁ ଯେ ଏପର୍ଯ୍ୟନ୍ତ ଆଉ ଆସିନି।
ଓହୋ! ଆଉ, ବର୍ଷା ସିଆଡେ ମାନେ ପୁରା ବହୁତ୍। ଜୋର ବର୍ଷା ହଉଛି ନା କମ ବର୍ଷା ହଉଛି?
ବଢି ବଢି ହେଇଯାଇଚି ଇଆଡେ।
ଓହୋ! ନଦୀ ବଢି ଯାଇଚି ପୁରା?
ହଁ ଆଉ ଯେ ସବୁ ତଳି ପକେଇଥାନ୍ତି ସବୁ ବଢି ହେଇକିନା ଧୋଇ ଯାଇ କାଲି ଯା କାଲି ରା ସେଉଠୁ ବର୍ଷା ହଉଛି ହଉଛି ହଉଛି ଦିନ ଯାକ ଆଜି ହଉଛି।
ହୁଁ, ଏକରେ ବି ଏମିତି ଏମିତି ବର୍ଷା ହଉଛି ହଉଛି ଏପର୍ଯ୍ୟନ୍ତ ବି ଛାଡୁନି ଜମା ବି ଟିକ କେ ବି ହେଲେ ଛାଡିଥାନ୍ତା କି ଜମା ବି ଛାଡୁନି।
ଆମ ଇଆଡେ ତ ହେମତି ଆଉ ଏଇନା ଆହୁରି ଚାରି ଦିନ ଅଛି।
ହୁଁ।
ଆଉ ପାଣିରେ ସବୁ ଭାସିକିନା କୂଳେ ମା ଯୋରା ଛୋଟ ଛୋଟ ଏବେ ପକେଇଚନ୍ତି ନଗଦ ସେମାନଙ୍କର ସବୁ ଭାସି ଭୁସା ଗଲାଣି ତଳି ଆଉ। ଆମମାନନଙ୍କର ଗଛ ହେଇ ହେ ଆସିଲାଣି ରୁଆ ଆରମ୍ଭ ହବ ଆଉ। ସେଇ ଆର ମାସ ଯୋଉ ଏଇ ମାସ ଚଉଦ ପନ୍ଦର ଆଡକୁ ଆଉ।
ହଁ ବା ଏଇନା ଏଇନା ଖାଲି ଯୋଉ ବାନେ ସବୁ ଲୋକ ଗୁଡାକ ଲଗେଇଚନ୍ତି। ଏ ବୁଣିଚନ୍ତି ଯୋଉମାନେ ସେମାନଙ୍କର ବି ବେକାର ହେଇଯିବ ଧାନ ଗୁଡାକ।
ହଁ ରା ଗଜା ହେଇଥିବ ପାଣି ବୁଡିକି ରହିଲେ ପଚିଯିବ। ଆଉ ଯୋଉରା ଗଛ ହେଇକି ହେଇ ଥିବ ଟିକେ ଆ, ଚାଖେଣ୍ଡେ ଦେଢ ଚାଖଣ୍ଡେ ହେରାକ ରହିବ। ଆଉ ଯୋରା ନାଇଁ ଆମର ରୁଆ ହେଇନି।
ଓହୋ ତୋମର ରୁଆ ହେଇନି।
ନାଇଁ। ଏରା ତଳି ପଡିଚି ଏ ବର୍ଷା ଛାଡିଲେ ଆଉ ଦି ଟା ଆଉ ଯୋଉ ଦଶ ବାର ଦିନ ପରେ ରୁଆ ହବ ଆଉ।
ଓହୋ!
ନା ତୋମର ସବୁ ତଳି ପୁଆ ଇଏ କରି ରୋଇ ଲଣି ନା କଣ?
ଆମର ତ ବୁଣା ହେଇଥିଲା। ତ କଣ ହବ ଏମିତି ଯୋଉ ବର୍ଷା ହଉଚି କଣ ହବ କଣ ନାଇ ତ ମୁଁ ଜାଣିନି। ଏ କେ ଜାଣେ କଣ ହବ?
ପାଣି ଜମିଲେ ତ ଏରା ଯୋଉ ଇଏ ହବ ଆଉ ହଁ ଗଜା ହେଇଥିବ ଯଦି ପାଣି ଜମିଲେ ପଚିଯିବ ଆଉ।
ହଁ ବା। ଅଁ, ଆଡେ କଣ ସବୁ ଜିନିଷ ଚାଷ କରୁଛନ୍ତି।
ଆମର ଏପଟରେ ଏନିକା ଏବେ ତ ଧାନ ଚାଷ କରିବେ। ଧାନ ଚାଷ ଏଇନା ଚାରି ମାସ ଚାଲିବ। ସେ ତଳି ଗଜା କରିକିନା ପକେଇଚନ୍ତି କାଦୁଅ କରିକି ଗଜା କରିଦେଇ ଥିଲେ ଘରେ ସବୁ ଗୁଡା ଭଜେଇକି ନିଏ ତାକୁ ଗଜା କରିକି ନେଇକି ପକେଇଚନ୍ତି ଆଉ ପୁରା ଶୁଖିଲା ବି ପକେଇଚନ୍ତି। ଏଇନା ଧାନ ଧାନ ତ ଏଇନା ଚାଲିବ ଚାରି ମାସ ଏଇନା ତଳି ହେଲାଠୁ ତଳି ଲୋକ କରିକି ତଳି ମାରିବେ, ତାପରେ ହେଁ, ଇଏ କାଦେଇବେ, କାଦେଇକିନି ସେଇଠୁ ରୁଇବେ। ସାର ପକେଇବେ।
ହ
ସାର ପକା ପକି କରିବେ। କରିକିନା ହେଠୁ ଉଠେଇବେ ଏଇ ଯୋଉ ମୋ ଗ ଛ ହେଲାଠୁ ଧାନ ହେଲାଠୁ ଏଇନା ଚାରି ମାସ ପର୍ଯ୍ୟନ୍ତ ଆ, ଧାନ ପରେ ହେ କାଟିବେ ହେଠୁ ମେସିନ୍ ଆମର ଏପଟର ଆଉ ହାତ କେହି କାଟୁ ନାହାନ୍ତି ସବୁ ମେସିନ୍ ରେ କାଟୁ।
ଓହୋ ହଁ।
କଟା ପରେ ପୁଣି ଆରମ୍ଭ କରିବେ ମୁଗ, ବିରି ଆଉ କୋଳଥ, ସୋରିଷ ଗହମ। ଏଇ ସବୁ ଚାଷ ପୁଣି ଆରମ୍ଭ ହବ ଆଉ।
ହଁ।
ତମର ସେପ ସେପଟରେ କଣ ଖାଲି ଧାନ କରୁଚ ନା, ଆଉ କଣ କଣ କରୁଛ?
ହଁ ଆମର ଏକରେ ଧାନ କରୁଛନ୍ତି, ତାପରେ ଏ ଯୋଉ ଆଳୁ ପିଆଜ, ସାରୁ ସବୁ ଏମତି ହେଇଛି ଟମାଟୋ, ସବୁ ଏମତି ସବୁ ଲଗେଇଛନ୍ତି ଆଉ।
ଧାନ ପରେ ସବୁ ଲାଗିବ ଆଉ।
ହଁ ଶାଗ ବି ଦଗା ହେଇଛି।
ହୁଁ ଖିଆ ସଇଲାଣି?
ହଁ ଖିଆପିଆ ସରିନି, ହଉ ଚାଲିଚି ଖିଆପିଆ ପାଇଁ ଆଉ।
ଆଉ ତମ ଆଡେ ଆଉ କଣ କେମତି ସବୁ ହଉ କୁହ ଟିକେ?
ହେରେ ପାଣି ଯୋଉ ମିଜି ଯାଏ ସବୁ ଉମ୍ ଯୋଉ ଧାଉଚନ୍ତି ବିଲକୁ ଏଇଠୁ ଇଏ ଧାନ ଇଏ କରିବେ ବୋଲି
ଓହୋ।
ଜମି ରହିଲେ ହେଇରା କଣ କି, ଗଜାଟା ଯୋଉ ହେଇଥିବ ସେଟା ନାଳେଇ ଯାଇକି ପଚିଯିବ, ତଥାପି ତ ପ୍ରାୟେ ଏଁ ନାଳେଇକିନା ଅଧା ବିଲ ମାନେ ଫା-ପା-ପା ଆଗ ଯୋଉ ପକେଇଥିଲେ ଅଧା ତଳି ଅଧା ତିନି ପା ତଳି ପଚି ଯାଇଚି। ପୁଣି ଆଉ ଥରେ ସେଇ ବିଲରେ ନେଇକିନି ଧାନ ପଡ଼ି ପକା ହେଇଛି। ଗଜା ଏବେ ତ ହେଇ ଥିଲା ପୁଣି ଅନେଇ ଯେ ପଚିବ କି କଣ ଜଣା ନାହିଁ, ଗୁରେ ବୋ ଯୋଉରା ଏବେ ଏଇ ତିନ୍ ଚାରି ଦିନି ପକେଇଆ ପକା ହେଇଚି ଚି ଏଇରା ସବୁ ଭସେଇ ନେଇଚି ବଢିରେ, ଆଉ ଗୋଟେ ନାଳଟେ ଅ ଛିନା ବିଲ ପାଖରେ, ଆଉ ତ ବର୍ଷା କାଲି ଏଠୁ ଲାଗି ରହିଛି, ଆଉ ପାଣିରା କୁଆଡୁ ଜୋରୋ ହେଇଯାଇଛି ବଢି ହେଇଯାଇଛି ଯେ ସବୁ ଧୋଇ ନେଇଛି ତା ପାଖାଆଖ ବିଲରାକୁ ଆଉ।
ଓହୋ।
ଦି ବର୍ଷ ହଉ ମୁଁ ମାନେ କଣ କହିଲ, ଏ ବର୍ଷ ବହୁତ ଲସ ମାନେ ଧାନ ବୁ-ବୁଣାଠୁ ଆଜି ପର୍ଯ୍ୟନ୍ତ ଲସ ବହୁତୁ ହେଲାଣି। ସେଗୁରେ ପଚି ଗଲା ଗୁରେ ଏଠି ଭସେଇ ନେଲାଣି, ଆଉ କଣ ନା ଏଥିରେ କରିବ ଏଇନିକା ବର୍ଷାଟା ଏବେ ଯଦି ଛାଡି ଯାଆନ୍ତା କେତେଦିନ ଚାରି ପାଞ୍ଚଦିନି, ତାହେଲେ ତା ତଳିରା କିଛି ହୁଅନ୍ତାନି।
କିଛି ହୁଅନ୍ତାନି ବା ଧାନରା ଯୋଉ ତଳି ଗୁଡାକ ଶୁଖୁନି
ସେୟା ବା।
ଜୋର୍ ପାଣି ଗୁଡାକ ଶୁଖିଯାନ୍ତା, ଏଇନୁ ବର୍ଷାଟା ଯଦି ଛଡ଼ିଯାନ୍ତା ତାହେଲେ କି ଆଉ ହଁ ଏଇନା ଧାନଟା ଭଲ ହୁଅନ୍ତା। ତା ପାଣି ବି ଶୁଖିବନି
ହଁ ହଁ। ଖରା ଯଦି ଏଇ ଦି ତି ଏଇନା ବନ୍ଦ ବ ଛାଡ଼ିଯାନ୍ତା, ଖରା ଦି ତିନି ଦିନ ହେଇଗଲେ, ପୁରା କୁଆଡେ ଶୁଖି ସେଇ ଗାଁ ଟା, ପାଣି ଟୋଟାଲ୍ ରହନ୍ତା ଆ-ତ ଇନ୍ତି ହେଲେ, ଆହୁରି ଚାରି ଦିନି ଅଛି। ଲଘୁଚାପ ହଉଚି ଚାରି ଦିନି ଆହୁରି ଅଛି। ଏଥିରେ କ'ଣ କରିବ, କିନ୍ତି କ'ଣ କରିବେ ସବୁ କେଜାଣି? ତଳି ରହିଲେ ସିନା, ଗଛ ହେଲେ ସିନା ଧାନ ରୁଇବେ। କ'ଣ କିନ୍ତି ରୁଇବେ? ଆମର ତଥାବି ହେଇଗଲାଣି। ଗୋଟେ ବିଲ ଦେଇଚୁ ଗୋଟେ ଯଉ ତଳି ପଡି ଏଇ ଗୋଟେ ଜାଗାରେ ସେଟା ହେଇଗଲାଣି। ଚଉଦ ଏଇ ଯଉ ସତର୍ ତାରିଖ ଆଡକୁ ରୁଆ ହବ ଆଉ।
ସବୁ ନିଜ ନିଜର ସ କରୁଚନ୍ତି। ତା'ପରେ ବିଲରା ବି ନେ ପୁରା ପାଣି ପୁରା ପୁଲୁ ମାମୁଁ ଅର କ'ଣ କଇଲ? ମାମୁଁ ଅର ନ ନଈ ପୁରା ବଢି ଯାଇଚି ଯେ, ପୁରା ଆମ ଆମୁଁ ଘର ପାଖରେ ପାଣି।
ହଁ! ବା, ଏଯଉ ତଳିତୁଳା ସବୁ ଖର୍ଚ୍ଚ ପା କା ସାର ଫାର ପକେଇ ସେ ଯଉ ହଳ, ଏ ଯଉ ଚାଷ କରି ତଳି ପକେଇ। ତାପ ଧାନ କିଣି, କେତେ ଇଏ କ-ଖର୍ଚ୍ଚ ପାଣି ହେଇଚି। ବାଧିବ ଏରା ଇନ୍ତି ହେଲେ ଆଉ।
ସବୁ ଏଇନେ ଖାଲି ପାଣି, ଯାହା ମାନେ ଯଉ ଗାଁ ରେ ଦେଖିବ ଏଇନେ ଖାଲି ପାଣି। ପାଣି ଉପରେ ପାଣି ଙ୍କ କରିବ।
ଆସିକି ହେଲାଣି ପାଞ୍ଚ୍, ଛଅ ଦିନ ହେଲାଣି। ଲଗାତାର ରହିଚି ବର୍ଷା ଟା। ତା, ମଝିରେ ମଝିରେ ଟିକେ ଆଜି କିନ୍ତୁ, କାଲି ରାତିଠୁ ଆଜି ଯଉ ପ ଏପର୍ଯ୍ୟନ୍ତ ଯେଉ ବର୍ଷ -ର୍ଷା ହେଇଚି ସେଇଥିରେ ତ ବେଶୀ ପାଣି ହେଇଯାଇଛି। ଆଉ ସଖାଳେ ଆମର ତିନି ଘଣ୍ଟା ପୁରା ନା ମାନେ ଯିନ୍ତି ମାଠିଆରୁ ପାଣି ଢାଳିଲା ଭଳିଆ ଢାଳିଲା- ଦିଘଣ୍ଟା ନା ତିନି ଘଣ୍ଟା ପୁରା। ଆମର ଏଇ ଯଉ ଦୁଆରେ ଘର ସାମ୍ନା ଦୁଆର। ଖା ଜଣଙ୍କର ଖାଲ ଖତ ଗଦା ଅଛି, ଗୋଟେ ଖାଲଟେ ସେଟା ପାଣି ଭର୍ତ୍ତି ଯେ ଆମ ଘର ପଛପଟେ ହିନ୍ତି। ଏ ଘର ପାଖରେ ଏନ୍ତି ଗୋଟେ ଅଛି, ଯେ ହେଟା ମାଟି ପକେଇନୁ ରହି ଗଲା ହେଟି, ଆମର ଘର କଲା-କୁ ଚିପ୍ସି ପଡିଥିଲା ତ। ସେଟା ରହିଯାଇଚି ଖାଲ, ଯେ ଏଠି ଏନ୍ତି ପାଣି ରହିକିନା ଇଏ ହଉଚି।
ଉୁଁ--ଏଇ ବର୍ଷା ପାଗରେ ଡାକୁନ। ମୋ ଭାଇାନା ଯାଇଚନ୍ତି, ତାଙ୍କ ଶଶୁର ଅର ଗାଁ କୁ। ଏଇ ବର୍ଷା ପାଗରେ ମୋ ଭାଇନା ଯାଇଚନ୍ତି, ଶଶୁର ଗାଁ କୁ। କ'ଣ କହିବ?
ହଁ! ବା, ମୋ ଭାଇନା ଯାଇଚନ୍ତି ଶଶୁର ର ଗାଁ କୁ। ପଚାରେ ନା, ଆଉ କ- ଖାଇଲେ କ'ଣ ପିଇଲେ? ପଚାରେ ନା ପଚାରେ ଦେଖିଆ।
ଆସି ନାଆନ୍ତି?
ହଁ।
ହାଲୋ।
ହଁ।
ଆସି ନାନ୍ତି ତା-ଲେ।
ହଁ! ଆମ ପିଶୁ ଭାଇନା କଥା ମ ଆମ ପିଶୁ ଭାଇନା ଶଶୁର ଗାଁ କୁ
କାମ ହଉଚି, ପରେ କ'ଣ ଆସିବେ।
ହଁ! ଯାଇଥିଲେ ଯେ। ମୋ ପିଶୁ ଭାଇନା ଯାଇଥିଲେ, ତାଙ୍କ ଶ୍ୱଶୁର ଗାଁକୁ ତ ସେଇଥିପାଇଁ।
ସାଡ଼େ କିମ୍ତି କ'ଣ ପା ଆଇଁ କଣ କିଛି ତ କାଇ କହିଲେଇ ନେ କରିଥାନ୍ତେ ଯେ ୟାଡ଼େ ପଳିଆସଲେ ଟିକେ ଆଉ ନହେଲେ ପାଣି ବୋହୁତ ଜୋରେ ବଢ଼ିଚି ବୋଲି ବିଶୁ ଭାଇନା କୋହୁଥୁଲେ ତାଙ୍କ ଶଶୁର ହର ଗାଁରେ। ଶଶୁର ହର ବୋହୁତ ଭଲ।
ଉଁ ଉଁ ଣ ରୋଷେଇ ସବୁ ହେଇଚି?
ହଁ ମୁଁ ଚିକେନ୍ ବସିଚି ପିଠା ଚାଲିଚି।
ଓହୋ ଆପଣ ପିଠା ଶିକିନେ
ଆମ ଭାଇନା ତ ଖାଇକି ଶୋଇଲେଣି। କଁ କରିବି ଆଉ ଡାକୁନାହନ୍ତି ବି ଖାଇବା ପାଇଁ।
ମୋ ଭାଇନାଙ୍କର କଣ ଯାଉଚି?
ହୁଁ ଆଉ ପଚାରୁ ନାହାନ୍ତି ଶୋଇବ ଖାଇକି ଶୋଇ ପଡୁ଼ଚନ୍ତି।
ଦୂର ଦୂରୁକିରି ଯାଉଚି ନା ବେ ଅରୁରୁରେ ଯାଉ ଜଣେ କିଏ ହୁଅନ୍ତୁ ଏ ଆଗ ଖାଇକି ବର୍ଷା ହଉ କି ଯାହା ହଉଚି ହଉ।
ହଁ ଆଗ ଶୁଏ ଆଗ ଯାହା ହୋଉଚି ହୋଉ ମରୁ ଏଠୁ ଭାସିଯାଉ।
ଉଁ ଉଁ ଇଏ ବି ଦି ଦିନରେ କାଇଦେଇକିନି ଶୋଇଲେ ଯେ ଶୋଇଲେ ଯେ ଶୋଇଲେ ଉଠିଲେ ଛଅଟା। ଚାର୍ ପାଁଶଟା କଁ କୋଉଚି ନିଦ ହୋଉଚି କେଜାଣି ଏଇନା ପୁଣି ଶୋଇବେ ଯେ ଶୋଇବେ ଯେ ଶୋଇବେ ଉଠିବେ ସକାଳ ସାତଟା। ମୋର ଶୋଇଲା ଅଳୁ ଡେଲି ଏଗାରଟା ସାଢ଼େ ଏଗାରଟା। ଏଇ ଅଲ୍ ଶୋଇଲା ଅଳୁକୁ ଡେଲି ଖାଇବୁ ତୁ ନଅଟା ସାଢ଼େ ନଅଟା।
ହଁ ବା ସାଢ଼େ ନଅ ଦଶଟା ଏଗାରଟା ଏନ୍ତି ହେଇଯାଉଚି ଆଉ।
ହୁଁ ଏବେ ଟିକେ ଜଚକା ଖାଇଦେଲି ଝିଅକୁ ଭୋକ କଲା ତାପ ଏବେ ଦଶଟା ଅ ଲାଇନ୍ ବି ନାହିଁ କଣ କରିବୁ ଖାଇଦେଇକିନା ଗଡ଼େଇ ହଉଚି ଆଉ।
ଆଉ୍ ତମ ଆଡ଼େ ଲାଇନ୍ ନାହିଁ?
ନାଁ ଲାଇନ୍ ନାହିଁ ପା ଥିଲା ଏ କାଲି ରାତି ବର୍ଷା ହେଲା ଯେ ଗଲା ଯେ ଗଲା ଗଲା ଆସିଲା ଦିନ
କଂପ୍ଲେନ୍ ଟେ ଦେଇଦେ ଦେ ଏବେ କଂପ୍ଲେନ୍ ଟେ ଦେଇଦେଲୁଣି?
ମ ତାଙ୍କର କିଛି ତୁ କଣ ଭୁଲୁ? ଏପଟରେ ଯୋଉ କଁ କହିଲ ବାରିଘର ସମସ୍ତଙ୍କର ବାଉଁଶ ଯୋଉ ଅଛି ସେ ବାଉଁଶରା ହାଣୁନାହା ବି ବାଉଁଶ ଗଛରାକ ଯେତଳେ ମେଘ ପବନ ହଉଚି ସେ ଶୋଇ ପଡ଼ିକି ବାଜି ଯାଉଚି ଯେତଳେ ଲାଇନ୍ କ କଟି ଯାଉଚି ର ଯୋଡ଼ି ଯାଉଚି ଆଉ।
ଉଁ ହୁଁ।
ସେମାନୁଙ୍କୁ କହିଲେ ହାଣ ବୋଲି ହାଣୁନାହାନ୍ତି ଆଉ ତାଙ୍କୁ ଦୋଷ ଦେଲେ କଣ ଲାଭ। ର? ଦୋଳି ଖେଳା ହୋଉଚି ନିଅତେ ଶୁଣୁ ନାହାନ୍ତି। ଏ ସେ ସନ୍ଧ୍ୟା ଅଳୁ ଯାଇଚି ସାଢ଼େ ପାଁଶଟା ଛଅଟା ଅଳୁ ଯାଇଚି ଯେ ଯାଇଚି ଆସିନି ପା ଲାଇନ୍ ଆଉ।
ହଉ ତ ଏଇ ରୋଜି ପୁଅ ମଲା। ହୁଁ ଲାଇନ୍ ତ କୁଆଡ଼େ ଇ ରହୁନି ଆଉ ଏବେ ହା ଲାଇନ୍ ଟା ଅପଡାଉନ୍ ହଉଚି।